ହାଲୋ।
କଁ କରୁଚୁ?
ଭାଉଜ କଁ କରଚ?
ଏଇ ଏବେ ବସଚି ଆଉ। ତୁ କଁ କରୁଚୁ? ହଁ ରୋଷେଇ ସାଇଲିଣି। ଶୋଇଚୁ କଁ କାମ ସଇଲାଣି କି?
ହଁ କାମ ସବୁ ସଇଲାଣି ଆଉ। କଁ ରୋଷେଇ କରିଚ?
ରୋଷେଇ ଆଜି ତ ରବାରେ ମାଛ ହେଇଚି। ଏମିତି ଆଉ ମାଛ ଅଣ୍ଡା ଆମ୍ଲେଟେ ହେଇଛି।
ହଁ ମାଛ କେମିତି କରିଚ ରେସିପି ଟା କହୁନା ଟିକିଏ?
ରେଷିବି ମାଛ କଣ ମାଛ ଭାଜିବୁ ଆଉ ଆଳୁ ଯେଦି ପକେଇବୁ ନହେଲେ ଖାଲି ଫ୍ରାଏ କରିବୁ।
ମାଛରେ ତେଲ ମାଛରେ ତେଲ ହଳଦୀ ଗୋଳେଇକି ଭାଜିିନା।
ହଁ ହଳଦୀ ଲୁଣ ଯଦି ଲେମ୍ବୁ ଥିବ ଟିକେ ଚିପୁଡି ଦବ ଭାଜିବ
ହଁ
ଅଧିକ ଟିକେ ତେଲ ଦେଇକି ଉଁ
ଭାଜି ସାରିକି ତାପରେ କଣ ମସଲା ଦେଇଚ ସୋରିଷ ମସଲା ନା ନ ଇଏ ଅଦା ରସୁଣ ମସଲା।
ନା ଅଦା ରସୁଣ ଦିଆ ହେଇଛି। ଅଦା ରସୁଣ
ଓହୋ।
ଦର ନେଲେ ଦରବଟା ବି କରିପାରିବୁ ପିଆଜ କାଟି ଟିକେ ତେଲରେ ଭାଜିଦବୁ ଗୋଟା ମସଲା ଟିକେ ଗରମ ମସଲା ଦେଇଦବୁ ଆଉ ଆଉ ପିଆଜ ଭାଜି ହେଇଗଲେ କଲର ପାଇଁ ଟିକେ କାଶ୍ମୀର ଗୁଣ୍ଡ ଦେଇକି ଅଦା ରସୁୁଣ ପେଷ୍ଟ ଦେଇଦେଇକି କଷିବୁ। କଷି ଟିକେ କଷି ହେଇଗଲେ ତେଲ ଛାଡିଲେ
ହଁ
ଟମାଟ ଦେଇଦବୁ। ଆଉ ତାପରେ ଯଦି ଫିସ୍ ମସଲା ଦବୁ ଆଉ ର ଯାଏ। ଭ ଘର ଭିତରୁ କ୍ଲିୟର ଆସୁୁନି ଆଉ
ହଁ ଘର ଭିତରୁକୁ କ୍ଲିୟର ଆସୁୁନି ଆଉ।
ହଁ ଭାଜିକି ତା ତାପରେ ପାଣି ଦେଇକି ତୋର ଯଦି ଗ୍ରେଭି କରିବୁ ଅଧିକା ଦ ଦେବୁନ ନଲେ ଫ୍ରାଏ କଲେ ଅଳ୍ପ ଦବୁ ପାଣି ଆଉ। ଫୁଟିଗଲେ ମାଛ ପକେଇକି ଧଣିଆ ପତ୍ର ଦେଇଦବୁ, ଗରମ ମସଲା ଦେଇଦବୁ ଆଉ।
ହଁ ହେଇଗଲା ମାଛ ତରକାରୀ ଆଉ। ହଁ ଡ୍ରେସ୍ ବ୍ଲାଉଜ ସବୁ ସିଲେଇ ଆସିଚି। ଶାଢ଼ୀ ଫଲ୍ ଲଗା ଆସିଚି। ଆଉ ଜଣକ ବାହାଘର ସେ ଲେହେଙ୍ଗା ଗୋଟେ ଦେଇଚି। ଲେହେଙ୍ଗା ବ୍ଲାଉଜ ତିଆରି କରିବା ପାଇଁ।
ହଁ ହଁ
ଇଆ ଆଉ କରିନି କରିମି ତାକୁ ସବୁ ଆଉ। ନା ଅଛି ଆସ୍ତେ ଆସ୍ତେ କରିମି ଆଉ।
କୋଉଠୁ ଆଣୁଛୁ?
ଏଇ ଛକରୁ ଆମ ଛକରୁ ଆଣୁଚି ଲେସ୍, ସୁତା ଅସ୍ତ୍ର, ଛୁଞ୍ଚି ଆଉ କଣ ଖଡି ତେନ୍ ଏଗୁଡ଼ା ସବୁ ଆଣିଥିଲି ଆଉ ଛକରୁ ଆଉ।
ଫଲ୍ ଉଡା
ମେସିନ୍ ଖରାପ ହେଇଚି ଫଲ୍ ଗୁଡା ପନ୍ଦର ଟଙ୍କା ଲେଖା ଲୋଉଛି।
ଓହୋ ତୋ ମେସିନ୍ ଟା ଖରାପ ହେଇଯାଇଚି, ହେଇଚି ନା କଣ କହିଲୁ?
ମେସିନ୍ ଖରା ମେସିନ୍ ଖରାପ ହେଇଯାଇଥିଲା। ହଁ ସଜାଡିବାକୁ ଟାଉନ କୁ ଦେଇଥିନି ସଜାଡିକି ନେଇକି ଆସ୍ ଚି ପାଆଁଶ ଟଙ୍କା ଲାଗିଲା। ସଜାଡ଼ିକି ଦେଲା ଆଉ, ଦିଟା ପାର୍ଟ ଲାଗିଲା ତାଧିଏରେ ହଁ ପା ରଜ ଟାଇମ ଟା ରେ ଖରାପ ହେଇଯାଇଚି ଆଉ।
କଣ କଣ ଡିଜାଇନ ସବୁ କରୁଛୁ?
ଡିଜାଇନି ସିମ୍ପୁଲ ଡିଜାଇନ ହେଲେ ହୁଁ ସାଧା ସୁଧା ଡିଜାଇନ ଅଳ୍ପ ଡିଜାଇନ ହେଲେ କମ୍ ପଇସା ନଉଛି ଦେଢଶହ ଦୁଇଶହ ଏମିତି ଅଧିକ ଡିଜାଇନ ହେଲେ ହୁଁ ଦୁଇଶହ ଅଢେଇଶହ ତିନିଶହ ଏମିତି ହେଲେ ଆମ ଗାଁ ରେ ପଇସା ଦେଉନାହାଁନ୍ତି ସେ ପାଇଁ ଅଧିକ ଡିଜାଇନ ପାଇଁ ମୁଁ ମନା କରେ। ତାହେଲେ କରିଦିଏ ଯୋଉମାନେ ପଇସା ଦେବେ ଆଉ।
ନି ଆଉ ବାହାରେ ମାର୍କେଟ ଏରିଆ ହେଲେ ଯେତିକି କ ସବୁ ଦେଇଦେବେ ଗାଁ ରେ ଟିକେ ପଇସା ଦବାକୁ କୁଥେଇବେ ଆଉ।
ହଁ ଗାଁରେ ତ ଯା ପଇସା ଦେବେନି ଜମା ଆଉ। ସେୟା ଆଉ ଆଉ କ? ଆଉ ତମର ଅ ବହୁତ୍ ହଁ ଦବ କରିଦେମି ଆଉ। ଆଉ ତମର ସବୁ ଭଲ?
ହଁ ଭଲ।
ହଉ ଆଉ ତମ ଗାଁ ରେ କଣ ଚାଷ ବାସ ହଉଚି?
ଆମ ଗାଁ ରେ ଏବେ ହେଇଥିଲା ଚିନାବାଦାମ ହେଇଥିଲା ହେଇଥିଲା ସେ ସରିଗଲାନି। ଚାଷ ବାଦାମ ଚାଷ ହେଇଥିଲା ସେ ଓପଡ଼ା ହେଇକି ଛିଣ୍ଡା ହେଇକି ସେ ସବୁ ସରିଗଲାଣି ସୋରିଷ ହୁଏ। ଧଣିଆ ଚାଷ ବି ହୁଏ। ଆଉ ଏବେ ସବୁ ପୋଟଳ ପୋଟଳ ଚାଷ ସବୁ ଏବେ ତ ଖରାଦିନେ ଗଈଗୋରୁ ସବୁ ପିଟୁଛନ୍ତି ପୋଟଳ ଯିଏ କରିବ ଏ ସେ ଜାଲ ଘେରେଇକି ତାକୁ କରୁଚନ୍ତି ଏବେ ଆଉ।
ହଁ ହଁ ପୋଟଳ ଚାଷ ଏବେ ହଉଛି ପୋଟଳ ଚାଷ ବଲିଆ ମାଟିରେ ହୁଏ।
ହଁ ବାଲିଆ ମାଟିରେ ଟିକେ ଭଲ ହବ ପୋଟଳ ବା ତ ଚିନାବାଦାମ ପୋଟଳ ଏଉରା‌ ସବୁ ବାଲିଆ ମାଟିରେ‌ ଭଲ ହବ ଆଉ ବିରି ଫିରି ବି ଅଳ୍ପ ହୁଏ ସେଗୁଡା ସବୁ ଏବେ ସରିଲାଣି ଖରାଦିନ ଏବେ ଯିଏ ଧାନ ଫାନ କରିଥିଲେ ସେବି ସରିଲିଣି ଏବେ ଆଉ ବେଶୀ କିଛି ଚାଷ ନାହିଁ। ତମ ସେପଟେ କଣ ହଉଛି?
ଆମ ଏ ପଟେରେ ସବୁ ଧାନ ଚାଷ ହୁଏ ପରିବା ଚାଷ ହୁଏ। ଆଉ ବିରି ମୁଗ ବି ଚାଷ କରନ୍ତି ଜଣେ ତରୁଭୁଜ ବୋଇତାଳୁ ଲଗାନ୍ତି। ଏଇ ସବୁ ଆଉ।
ଆଉ ତମ ସେପଟେ ଧାନ ଫାନ ଲଗା ହେଇଛି ବୋଧେ?
ହଁ ଏବେ ସବୁ ବୁଣା ହଉଛି ଧାନ ସବୁ ବୁଣା ହବ ତାପରେ ରଜ ପାଖାପାଖିରେ ସବୁ ହଳ ହୁଏ। ହଳ ହେଇକି ଧାନ ଗଛ ଲଗାହବ।
ହ ତମର କଣ ବୁଣା ହୁ ଏ ନା ରୁଆ ଧାନ ହୁଏ?
ଆମର ବୁଣା ହେଇକି ତାକୁ ଓପାଡିକି ସବୁ ରୁଅନ୍ତି। ବାସ୍ ମୁଁ ସମୁ ତି ଆଉ ରୋଇକି ଧାନ ଚାଷ କରନ୍ତି ଧାନ ଆଣିକି କାଟନ୍ତି ଧାନ ଆଣିକି ରୋ ତାପରେ ତାକୁ
ହ
ହୁଁ ମୁଁ ଖଳାରେ ଖଳାକୁ ଆଣିକି ତାକୁ ରଖିକି ତାକୁ ଯୋଉ ବାଡ଼ାନ୍ତି ଏଥିରେ କଣ୍ଟା ଗୁମାନ୍ତା କଣ କୁହନ୍ତି ସେଟା
ହୁଁ।
ସେଇଥିରେ ବାଡାନ୍ତି ତାପରେ ଉଡାନ୍ତି।
ଉ ଆଉ
ହଁ ଏବେ ତ ମେସିନରେ ବଡାଉଛନ୍ତି ହଁ। ହଁ ଗୋଟେ ଅଛି ନଈ ଭଳିଆ ଆଉ। ସେଠି ପାଣିର ସୁବିଧା ଟିକେ ଭଲ ଆଉ। ହଁ ଆଉ ନିଅ ଆଉ। ଧାନ ତ ତାପରେ ଧାନ କୁ ବାଡେଇକି ରଖନ୍ତି।
ଏଥର ସମାଧାନ କେତେ କଣ ହେଥିଲା?
ହଁ ଆମର ହେଇଥିଲା। କେତେ କୁଇଣ୍ଟାଲ ହେଇଥିଲା ଗୋଟେ ଆମର ବିକା ହେଲା ଅଧେ ଧାନ ତାପରେ ଆଉ ରଖା ହେଲା ଘରେ ଖାଇବା ପାଇଁ। ଏବେ ତ ଚାଉଳ ମିଳୁନି ଅଧେ ଦିନ ମିଳୁଛି ଅଧେ ଦିନ ମିଳୁନି।
ହଁ।
ଏଇଆ ରଖା ହେଲା ଆଉ।
ଆମ ଗାଁ ରେ ତ ପ୍ରାୟ ଧାନ ମିସେଇକି କରନ୍ତି ଆଉ।
ହଁ ହୁଁ ତମ ଝିଅ କଣ କରୁଚି?
ଝିଅ ଶୋଇଛି।
ଦିହ ପା ଭଲ ନା? ଭଲ ସବୁ।
ହଁ ଝିଅ ପୁଅ ହେକା ସବୁ କଣ କହିଲୁ?
ଖାଇଥିଲା କଣ?
ଏ ଖାଇଥିଲା ଭାତ, ଡାଲି, ମାଛ ଭଜା।
ଓହୋ ଆଉ ସେ ପା ଠ ପଢୁଚି ନା ଏବେ?
ହଁ ସେ ଏବେ ଖାଲି ଡାକିବା ଶିଖୁଛି ଆଉ। ଏ ବି ସି ଡି ୱାନ୍ ଟୁ ଏ ଫୋର୍ ଆଉ ତା ନାଁ ଗାଁ ଠିକଣା।
ହୁଁ।
ଏଗୁଡା ସବୁ ଏବେ ନୂଆ ଶିଖୁଛି ହଁ।
ହୁଁ।
ଶିଖୁଛି ଏବେ ତ ତାକୁ ଟୁ ପଏନଟ୍ ଫାଇଭ ତାକୁ ଟିକେ ଆଉ ଟିକେ ହେଇଗଲେ ଆଡମିସନ ହେବ ଆଉ। ପ୍ଲେ ରେ ଆଉ।
ହଁ ଫାଷ୍ଟ ପ୍ଲେ ସ୍କୁଲରେ ଆଡମିଶନ୍ କରିବ ଆଉ।
ହଁ।
ଆଉ ତମେ ମେସିନ୍ ଶିଖୁନ।
ହଁ ମୁଁ ମେସିନ୍ ଶିଖିଛି ଯେ ମୋର ବି ଗୋଟେ ମେସିନ୍ ଅଛି। ମେସିନ୍ ଖରାପ ହୋଇଯାଇଛି। ଆଉ
ହଁ।
ଭଲକି ଟିକେ ମୁଁ ଶିଖିନି ଆଉ ହଁ।
ହୁଁ ବ୍ଲାଉଜ ଫ୍ଲାଉଜ ନିଜର କରିଦେଉଥିବ ଆଉ।
ହଁ ମୁଁ ନିଜର କରେ ଆଉ
ହଁ।
ଏ ଆମ ଏଇ ଘର ଫ୍ରଣ୍ଟରେ ଜଣେ ଅଛନ୍ତି ସେ ସିଲେଇ କରୁଛନ୍ତି ତାଙ୍କ ପାଖରୁ ଶିଖିଲେ ହେବ ତାଙ୍କୁ ଟିକେ ସମୟ ହେଉନି ସେ ଟିକେ ଶିଖଉନାହାନ୍ତି ଏବେ ତ ସେ ରଜ ସାବିତ୍ରି ସେ ସବୁ କାମରେ ଅଛନ୍ତି
ହଁ। କି ଭଲ ମେସିନ୍ ଚଲାନ୍ତି ବୋଧେ?
ହଁ ସେ ସବୁ ପ୍ୟାଣ୍ଟ ସାର୍ଟ ସେସବୁ ତିଆରି କରନ୍ତି।
ହୁଁ ପୁରୁଣା ମେସିନ୍ ୱାଲା ଆଉ
ହୁଁ।
ଏଇୟା ଆଉ ଆାଉ ସବୁ ଭଲ?
ହଁ। ଏ ତମ ସେଠି ଯେଉଁ ଗୋଟେ ଲୋକ ପାଗଳ ହୋଇଯାଇନଥିଲା ନା ତମ ଘରେ ସବୁଦିନ ଖାଏ? ସେ ଅଛି ନା?
ହଁ ସେ ଅଛି ଆସିବା ଦିନରେ ଦୁଇ ତିନିଥର ଆସିଛି ଖାଇବା ପାଇଁ ଖାଇକି ଯାଉଛି ସେ ଦିନ ଥରେ ଆସିଲା ରାଗିକି ଭାତ ଦେଲୁ ରାଗିକି ପଳେଇଲା ଲେଟ୍ ହେଇଗଲା ଟିକେ ଖାଇବ ବୋଲି ରାଗିକି ପଳେଇଲା ଖାଇଲାନି
ହୁଁ ହୁଁ ତାର କେହି ନାହାନ୍ତି ନା?
ହଁ ତାର ଅଛନ୍ତି ତା ବାପା ମା ମ ତା ଭାଇଭାଉଜ ତାକୁ ରଖି ରଖୁନାହାନ୍ତି ତା ଭତ୍ତା ପଇସାକୁ ସବୁ ଖାଉଛନ୍ତି ତାଙ୍କ ଘର ଏଇ ପାଖରେ ହେଲେ ତା ଭାଇଭାଉଜ ସବୁ ରଖୁନାହାନ୍ତି ତାକୁ ଆଉ ବିଦା କରିଦେଇ ସେମିତି ତାର ବୁଲୁଛି ଆଉ ବୁଲିକି ଛକରେ ସବୁ ଖାଇବାକୁ ଦିଅନ୍ତି ଡ୍ରେସପଟା ଦିଅନ୍ତି ସବୁ ନଖପଖ କାଟି ଦିଅନ୍ତି ତାକୁ ଖାଇବାକୁ ଦିଅନ୍ତି ବୁଲନ୍ତି ହେଲେ ପ୍ରାୟ ହଁ ପ୍ରାୟ ଟାଇମ ଆମ ଘରେ ବି ଆସି
ହୁଁ ସେ ତମ ପ୍ରଥାଏ ତ ମୁଁ ଦେଖିଥିଲି
ହଁ ଏଇଆା ସବୁ ଆଉ ଆମର ଆଜି ଶାଗଭଜା ହୋଇଥିଲା ଆଉ କଣ ଛୁଇଁ ତରକାରି ହେବ ବୋଧେ? ସେଇୟା ଆଉ ଖାଇବ ଆଉ
ନା ନା
ନା ଆମର ଆଇଁଷ ହୁଏନା ଆଇଁଷ ତରକାରି କେହି ଖାଆନ୍ତିନି ଆମ ଘରେ
ଓହୋ।
କଣ କହିଲ?
ନା ତୋ ବାବା ତ ଆଇଁଷ ଖାଉଚି?
ହଁ ମୁଁ ବେଳେ ଖାଇ ଦିଏ ବେଳେ ବେଳେ ଆଉ ଏତେବେଳେ ଥାଏ ଆଉ ଯେତେବେଳେ ନ ହୁଏ ନାହିଁ ଆଉ
ହଉ